ହ ହ
ହ୍ୟାଲୋ।
ଦିଦି ଆପଣ ଫ୍ରି ଅଛନ୍ତି ଏବେ କଣ କରୁଥିଲେ?
ଏବେ ତ ବସିଛି ଟିକେ
ହୁଁ ହୁଁ। ସକାଳୁ ଜଳଖିଆ ଖାଇଲେଣି? ଆଉ କଣ ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ଆଜି କାଲି ଦେଖିବା ବହୁତ ଦିନ ହେଲା ଦିଦିଙ୍କ ସାଙ୍ଗେ କଥା ହେଇନଥିଲ ମୁଁ କହିଲି ଟିକେ ଲଗେଇଦିଅ ଫୋନ ଦିଦି କଣ କରୁଛନ୍ତି ଟିକେ କଥା ହବା।
ଆହୋ ତମେ କଣ ଖରଷ
ମୁଁ ତ ଏବେ ଟିକେ ଜଳଖିଆ ଖାଇକି ବସିଛି ଆଉ।
ଆଉ ଜୟ ଘ ହଁ କୁହ କଣ କହୁଛ କୁହ।
ହଁ ମୁଁ କହିଲି ଦେଖିବା ଦିଦି କଣ କରୁଛନ୍ତି ତାଙ୍କ ଆଡେ ସବୁ ଭଲ ନା ନାହିଁ ଆଉ ଆପଣଙ୍କ ଆଡେ ବର୍ଷା ହଉଛି ନା ହଉନି?
ହଁ ବର୍ଷା ହେଇଥିଲା ଏବେ ତ କୋହଲା ପାଗ କରିଛି। ବର୍ଷା ହବା ଝଡ଼ ହଁ ବର୍ଷା ଟା ହବ ବୋଲି କହୁଛି ତ ସମ୍ବାଦରେ। ଘୂର୍ଣ୍ଣିଝଡ଼ଟା ଆସେ। ଥିଲାଣି ଆଉ ମୌସୁମୀ ବାୟୁ ଆସିଲାଣି ବର୍ଷା ଏଇନା କୋହଲା ପାଗ କରିଛି ପାଗ ଏଇନା ବହୁତ ଭଲ। ଶାନ୍ତିପୂର୍ଣ୍ଣ ପାଗ ଆଉ ତମ ଆଡ଼େ ବର୍ଷା ପାଣି ହେଉନାହିଁ କି?
ହଁ ଆମ ଆଡେ ବି ସେମିତି ତ ଏବେ ଆ ଖରା ହଉଥିଲା ବହୁତ ଜୋର ଗରମ ହଉଥିଲା। ବର୍ଷ୍ ତାପରେ ଖରାବରେ ଏବେ କାଳବୈଶାଖୀ ହେଲାଠୁ ଟିକେ ଥଣ୍ଡା ପଡ଼ିଛି ବର୍ଷା ଜୋର ହଉଛି ବର୍ଷା ଘଡଘଡି ବିଜୁଳି ଜାଣିଥିବେ ତ କାଳବୈଶାଖୀ ମାନେ ପବନ ଟା ଆଗେ। ପବନ ବିଜୁଳି ସବୁଆଳେ ମାରୁଛି ଆଜି ବି କୋହଲା ପାଗ ଦେଇଛି ଆଉ ଦିଦି ଆପଣଙ୍କ ଆଡ଼େ ଦୀପାବଳି କେମିତି କଣ ପାଳନ୍ତି?
ଆମର ଏଇଠି ଦୀପାବଳି ପାଳନ୍ତି ଯୋଉ ଲିଚୁ ପିଚୁ ଘଟ୍ ଏ ଚଉୁରା ଠାକୁରଙ୍କ ପାଖରେ ଘର ଛାତ ଚାରି କର ସବୁ ପେଟି ପେଟି ଲିଚୁ ଆଣିକିନା ମାଳ ମାଳ କରିକି ଟାଙ୍ଗନ୍ତି ଆଉ ଯୋଉଁ ଉ ବାଣ ଫୁଟା ହୁଏ ବଡ଼ ବଡ଼ୁଆଙ୍କୁ ଡକା ହୁଏ କାକରା ଖେଚଡ଼ି ଖିରି ଭୋଗ ହୁଏ ଆଉ ଯୋଉ ଆମର ପିଣ୍ଡ ଦିଆ ହୁଏ। ସନ୍ଧ୍ୟାବେଳକୁ ଦଳା ଭୋଗ ହୁଏ ଖଙ୍କୁ ପିଠା ଏସବୁ ଆଉ ଦିନରେ ଇସଣରେ ପୂଜା ହୁଏ କ୍ଷିରି, ଖେଚଡ଼ି, କାକରା, କରିକି ସନ୍ଧ୍ୟା ଆଳକୁ ବାଣ ଫୁଟେଇକିନା ଖା ଏଇ ସବୁ ଛୁଆ ମାନେ ଖୁସି ବନାନ୍ତି। ଆଉ ତମର କେମିତି କଣ କରନ୍ତି?
ହଁ ଆମର ତ ସେମିତି ଦୀପାବଳି ହବା ପୂର୍ବରୁ ଦୁଇ ତିନି ଦିନ ଆଗରୁ ଘର ଦୁଆର ସବୁ ଝଡା ପୋଛା ହୁଏ। ଜାଣି ତ ଦୀପାବଳିରେ ଘର ଦ୍ୱାରା ଘର ମୁଁ ଲୁଗାପଟା ବି ଧୁଆ ଧୁଇ ହେ ତାପ ତାପରେ ଧୁଆ ଧୁଇ ହେଲାପରେ ଜୋ ଦିପାବଳୀ ଥିବ ଦି ଦିନି ଆମର ଆଗରୁ ପିଣ୍ଡ ପଡ଼େ ପିଣ୍ଡ ପଡ଼ିଲା ପରେ ସମସ୍ତେ ଆମ ସାହି ପଡ଼ିଶା ଘର ଲୋକ ସବୁ ଆସିକି ସାଙ୍ଗ ହେଇକି ପିଣ୍ଡ ପଡିଲା ପରେ ସବୁ ରୋଷେଇବାସ ଏକାଠି ହୁଏ ତାପରେ ସମସ୍ତେ ସାଙ୍ଗ ହେଇକି ଖାଆନ୍ତୁ ଖାଇସାରିଲା ପରେ ଏଠୁ ଦୀପାବଳିରେ ଆମେ ସେମିତି ଘର ତ ଆଗେ ଏବେ ତ ସବୁ ଆଉ ଏତେ ଦୀପ ଜାଳୁନାହାନ୍ତି ଦେଖୁଥିବେ ଘର ଘର କ ସବୁ ଲିଚୁ ଟାଙ୍ଗୁ ଛନ୍ତି କିନ୍ତୁ ଦୀପାବଳି ର ନିୟମ କିନ୍ତୁ ଦୀପାବଳି ଦୀପଲଗେଇବାଟା ଆମ ଘରେ କିନ୍ତୁ ମୁରୁଜ ପକଉ ମୁରୁଜ ପକେଇକି ଦୀପ ଲ ଲଗାଉ ଦୀପ ଲଗେଇଲି ସେମିତି ଆମର କାଉଁରିଆରେ ଯେ ଯୋଉ ବଡ଼ ବଡ଼ ଡା ଦେଖୁଥିବେ ଆପଣ ଜାଣିଥିବେ ଭୋଗରାଗ ଦିଆ ହୁଏ ଠାକୁରଙ୍କ କଦେଇ ଇସଣ ରେ ଭୋଗ ଦିଆ ହୁଏ ତାପରେ ଏଠୁ କାକରା ହୁଏ ଚାଉଳ କାକରା ଏଠୁ ସୁଜି କାକରା ସେମିତି ସବୁ ଆମ ସାହି ପଡିଶା ସମସ୍ତେ ଏକାଠି ଆସିକି ସାଙ୍ଗ ସାଥି ହେଇକି ସମସ୍ତେ ଭୋଗରାଗ ଦେଇ ହେଲା ପରେ ତାପରେ ସେଠୁ ସମସ୍ତେ ଏକାଠି ଗୋଟେ ଜାଗାରେ ଲିପା ହୁଏ ସେଠୁ ସମସ୍ତେ ସମସ୍ତଙ୍କ ଘରୁ ବଡ ବଡୁଆକୁ ଡାକିକି ଆଣନ୍ତି ଗୋଟେ ଜାଗାରେ ଆମର ବଡ ବଡୁଆ ଛଡ଼ା ହୁଏ ତା ସେଠୁ ଏଠୁ ପିଠା ପଣା ସବୁ କରିଥାନ୍ତୁ ପିଠ ଏଠୁ ଛାଡି ସାରିଲା ପରେ ସମସ୍ତେ ବାଣ କୁଆଳୁ ଛୁଆ ଆମେ ବି ବୁ ମିଶିକି ବାଣ ଫୁଟାଉ ବଡ଼ ଭାଇ ମାନେ ସେମାନେ ଟିକେ ଅଧିକ ବାଣ ଫୁଟାନ୍ତି ଆମେ ଏଇ ଝିରଝିରିୟା ଏ ଘରେ ଥାଇକି ଫୁଟାଉ ସମସ୍ତେ ବହୁତ ସାରା ବାଣ ଫୁଟାନ୍ତି ତାପରେ ବହୁତ ମଜାମସ୍ତି କରନ୍ତି ଘର ସାରା ଚାରିପଟ ଦୀପ ଲଗାଉ ଛାତରେ ଦୀପ ଲଗଉ ଏଠୁ ଲିଚୁ ଟାଙ୍ଗୁ ପିଠା ହୁଏ ସବୁ ମିଶିକି ଏଠୁ ସ ଯେମିତି ବଡ଼ ବଡ଼ଆକୁ ଜାଣିଥିବେ ବାଟେଇକି ସାରିଲା ପରେ ସବୁ ଏଠୁ ଆସିକି ସାଙ୍ଗ ହେଇକି ସେଠୁ ସମସ୍ତେ ବସିକି ମିଶିକି ଏକାଠି ପିଠା ଖାଆନ୍ତି ପିଠା ଖାଇ ସାରିଲା ପରେ ଗୋଟେ ଖୁସି ଲାଗେ ଦୀପାବଳି ରେ ଦୁ ଦୀପ ଜାଳନ୍ତି ଏଠୁ ବାଣ ଫୁଟା ହୁଏ ପିଠା ସବୁ ହୁଏ ଆମର ଦି ତିନି ପ୍ରକାର ପିଠା ହୁଏ ସମସ୍ତେ ପିଠା ଖାଆନ୍ତି ଆଉ ଆପଣଙ୍କ ଆଡ଼େ କେମିତି କଣ କି ପିଠା ସବୁ ହୁଏ?
ଆମ ଆଡେ କାକରା ହୁଏ, ସେ ଚୁଙ୍ଗି ପିଠା, ହୁଏ ସେଠୁ ଖେଚଡ଼ି ହୁଏ କ୍ଷୀରି ହୁଏ ଦୀପାବଳି କଥା ମୁଁ କହୁଛି। ଯେ ଆଉ ଯୋଉ ହୁଁ ଖେଚଡ଼ି ହୁଏ ଖିୀରି ହୁଏ ଚୁଙ୍ଗି ପିଠା ହୁ କାକରା ହୁଏ ମେଲା କାକରା ହୁଏ ଶୁଆଁଲି ପିଠା ହୁଏ ବଅ ଖସାର ପୁର ହୁଏ ନଡ଼ିଆ ପୁର ହୁଏ ଛେନାରେ ପୁର ହୁଏ ଆଉ ଏମିତି ସବୁ ପୁର କରିକିନା ଆମର ସବୁ ବଡ଼ ବଡ଼ୁଆ ସେଇଦିନ ବିଦା ନିଅନ୍ତି। ଇସଣରୁ ତାଙ୍କୁ କାଉଁରିଆ କାଠିରେ ଇସଣରେ ପୂଜା ଅର୍ଚ୍ଚନା କରିକି ଇସଣରୁ ଆଲୁଅ ଧରିକି ତାଙ୍କୁ ନେଇକି ପୋତିକି ତାଙ୍କ ନାଁରେ ଗୀତ ବୋଲିକି ବଡ଼ ବଡ଼ୁଆଙ୍କୁ ସ୍ମରଣା କରିକି ବାଟେଇ ଦିଅନ୍ତି। ଆଉ ଖଣ୍ଡି ନଡ଼ିଆ ଖାଇକି ସେଏ ଯାଆନ୍ତି ବାଇଶି ପାଚ୍ ରେ ଗଡ଼ ଗଡ଼ଉଥାନ୍ତି ଏଇଭଳିଆ ସବୁ କହିକି ଆମର ବଡ ବଡୁଆକୁ ବାଟୁନ୍ତି ଏମିତି ସବୁ ପ୍ରତ୍ୟେକ ବର୍ଷ ଏଇଭଳିଆ ଆମର ପୂଜା ଅଚ ଅରଚନା ଚାଲେ ଆଉ ତମ ଆଡ଼େ ଏଇଭଳିଆ ସବୁ କରନ୍ତି କି?
ହଁ ଆମ ଆଡେ ବି ସେମତି ପ୍ରତ୍ୟେକ ବର୍ଷ ସବୁ ଯିଏ ଯୋଉଠି ବି ଥାନ୍ତି ଭାଇ ମାନ ଚାକିରୀ କରିବାକୁ ବାହାରକୁ ଯାଆନ୍ତି ସେମାନେ ସମସ୍ତେ ଆସନ୍ତି ଏକାଠି ହୁଅନ୍ତି ଦୀପାବଳିରେ ନୂଆ ଡ୍ରେସ ବି ହୁଏ ଆଉ ଆମର ବି ସେମିତି ପିଠା ହୁଏ ପିଠାରେ ବି ଗୋଟେ ଯୋଉ ଅଟକାଳି ହୁଏ ସେ ଯଉ ବଡ଼ ବଡ଼ ବାଟେଇ ସାରିଲା ପରେ ବି ଆମର ଚାରିକରକୁ ଫିଙ୍ଗା ହୁଏ ଅଟକାଳି ବି ପିଠା ଗୋଟେ ଆପଣ ଜାଣିଥିବେ ସେଟା ହୁଏ। ଆଉ ସେ କାକରା ହୁଏ ଆଉ ଯୋଉ ଚାଉଳ କାକେରା ହୁଏ ଆର ରଉ କାକରା ହୁଏ ସମସ୍ତେ ସେମିତି କରନ୍ତି ସେମତି ଆମର ବି କାଉରି ଆଣନ୍ତି ରିସ୍ ଇସାଣ ରୁ ବଧେଇକି ଦୀପ ଦ୍ଵାରା ପୂଜା କରିକି ତାପରେ ଇସାଣ କଣ ରୁ ଆଣନ୍ତି ଏଠୁ ତାପରେ କାଉଁରିଆରେ ଏଠୁ ନିଆଁ ଲଗେଇକି ସବୁ ପଦାରେ ପୂଜା କରିକି ପୂଜା କରିକି ଏଠୁ ତା ତାପରେ ଏଠୁ ବାଟାନ୍ତି ଆଉ ସେମିତି ଆମର ବି ଗୀତ ବୋଲନ୍ତି ଆଗେ ବାପା ଯାଆନ୍ତି ତାପରେ ଭାଇ ମାନ ଯାଆନ୍ତି ତାପରେ ଆମେ ବି ବାଟେଇବାକୁ ଯାଉ, ସେଠୁ ବାଟେଇ ସାରିଲା ବାଟେଇ ସାରିଲା ପରେ ଆମେ ବି ସେମିତି ଏଠୁ ପିଠା ଏଠୁ ଭୋଗ ଲାଗେ ଭୋଗ ଲାଗି ସାରିଲା ପରେ ବାପା ଆସନ୍ତି ପୁଣି ବନ୍ଧାନ୍ତି ପୁଣି ଯାଇକି ସେଠୁ ବିସାଣ ଭଣ ଦେଇଦେଇଲା ପରେ ତାପରେ ଏଠୁ ଭୋଗ ଲଗେଇ ଦିଅନ୍ତି ଚକଟିକି ଭୋଗ ଦିଅନ୍ତି। ଭୋଗ ଲାଗି ସାରିଲା ପରେ ଏଠୁ ସମସ୍ତେ ପିଠା ସମସ୍ତେ ପିଠା ଖାଆନ୍ତି ଏଠୁ ଆମେ ପିଠା ସମସ୍ତେ ସାଙ୍ଗ ହେଇକି ଏଠୁ ଦେଇ ମାନେ ଆସିଥାନ୍ତି ଏଠୁ ସମସ୍ତେ ମିଶିକି ଆମ ଘର ସମସ୍ତେ ପରିବାର ମିଶିକି ଏଠୁ ପିଠା ଖାଇଥାଉ ତାପରେ ଏଠୁ ଆମ ପଡିଶା ତାଙ୍କ ଘରେ ବି ସେମିତି ଯେତେବେଳେ ବଡ ବଡୁଆ ଡାକନ୍ତି ଆମେ ବି ଯାଉ ତାଙ୍କ ଘରୁ ସେମାନେ ଯେହେତୁ ଆସନ୍ତି ଆମ ଘରକୁ ଆମେ ବି ଯାଉ ସାଙ୍ଗସଥି ହେଇକି ତାଙ୍କ ଘରେ ବି ଆମେ ସେମିତି ବାଟଉ ଆମର ବି ଜଣେ ବୁଢା ପାଘର ଅଛନ୍ତି ତାଙ୍କର ଆମର କାଉଁ ରିଆରେ ବାଟାନ୍ତି ତାଙ୍କ ତାଙ୍କର ବି ଦୀପାବଳି ମାନେ ସଳି ତାକୁ ବଟିକି ତାଙ୍କର ସେମିତି କରନ୍ତି ତାଙ୍କର ପଣସ ପତ୍ରରେ ଭୋଗ ଦିଅନ୍ତି ଦୀପାବଳିରେ ପଣସ ପତ୍ରରେ ଭୋଗ ଦିଅନ୍ତି ଭୋଗ ଦେଇ ସାରିଲା ପରେ ସେମିତି ସିଏ ବି ଆଣନ୍ତି ଦୀପରେ ନିଆଁ ଲଗେଇକି ଆମେ ବିସ୍ ସମସ୍ତେ ଆଣିକି ବାଟଉ ଏମିତି ସବୁ ସାଙ୍ଗସାଥି ହେଇକି ମିଶିକି ଗୋଟେ ଦୀପାବଳିର ଆଲୋକର ପର୍ବ ସେଟା ଆମେ ପାଳୁ ଆଉ ବହୁତ ରାତି ଯେତେ ତ ଜାଣିଥିବେ ବାଣ ଫୁଟଉଥିବେ ଏ ସମସ୍ତେ ବାଣ ଫୁଟାନ୍ତି କିନ୍ତୁ ବାଣ ଯେତିକି ଭଲ ସେତିକି ଖରାପ ଦେଖୁଥିବେ ବାଣ ଯ ନିଆଁ ଲାଗିଯାଏ ବହୁତ ଲୋକଙ୍କର ଏ ଯୋଉ ଆକାଶ ଦୀପ ତ ଛାଡୁଛନ୍ତି ଆକାଶ ଦୀପ କିନ୍ତୁ ପଡିଆରେ ଛାଡିବା କଥା କି ଲୋକ ଆଜିିକାଲି ଛାତ ଉପରେ ଛାଡି ଦଉଛନ୍ତି ଚାଳ ଘରେ ବି ଅଛି ଆମ ଗାଁ ରେ ଆର ବର୍ଷ ଗୋଟେ ଚାଳ ଘରେ ସେ ଆକାଶ ଦୀପ ଟି ଖସି ପଡିଥିଲା। ସେ ଯୋଉ ବହୁତ ଗରିବ ଲୋକ ଥିଲା ତାଙ୍କର ବି ଘର ଟା ବି ପୋଡି ଯାଇଥିଲା। ଏମିତି ଦୁର୍ଘଟଣା ବି ସବୁ ଘଟେ ଯେତିକି ଭଲ ଯେତିକି କିନ୍ତୁ ଆକାଶ ଦୀପ ଜାଣିଥିବେ। ପଡିଆ କି ଖୋଲା ଜାଗାରେ ଉଡେଇବା କଥା। କିନ୍ତୁ ଆଜିିକାଲି କିଏ ମାନୁଚି। ସେ ସମସ୍ତେ ତ ଛାତ ଉପରେ ଯାଇ। ଛାଡି ଦଉଛନ୍ତି ଏମିତି ଆଉ ଆପଣଙ୍କ ଆଡେ କିଏ କୋଉ ସବୁ ବାଣ ଫୁଟାନ୍ତି କେମିତି କଣ କରନ୍ତି।
ହଁ ଆମ ଆଡେ ବହୁତ ବାଣ ଅଛି ସେଇ ଯୋଉ ହାବେଳି ବାଣ ଅଛି ସେଇ ଯୋଉ ଝିର୍ଝିରି ବାଣ ପିଲାମାନେ ସବୁ ଫୁଟାନ୍ତି ତାଳ ଫଟକା ପିଲାମାନେ ଫୁଟାନ୍ତି ସାପ ବାଣ ଗୁଡାକ ଛୁଆ। ମାନଙ୍କୁ ବହୁତ ଆନନ୍ଦ ଲାଗେ ସେରା ଫୁଟାନ୍ତି ଆଉ ବାଣରେ ତ ଦଶ ପନ୍ଦର ପ୍ର ତାଳଫଟକା, ହାବେଳି ଆଉ ଫୋଟ ଫୋଟକା କେତେ ପ୍ରକାର ବାଣ ଛୁଆ ସେଦିନ ବହୁତ ମସ୍ତି କରନ୍ତି ବହୁତ ବାଣ ଫୁଟାନ୍ତି ବହୁତ। ଖୁସି ହୁଅନ୍ତି ଆଉ ଯେଉଁ ଦୀପ ବି ଜାଳନ୍ତି ଆଉ ଲିଚୁ ବି ଟାଙ୍ଗନ୍ତି ଦୀପ ବି ବହୁତ ଜାଳନ୍ତି କ୍ୟାଣ୍ଡେଲ ବି ଜାଳନ୍ତି ଗେଟ୍ ମା ପାଖରେ ଦୀପ କ୍ୟାଣ୍ଡେଲ ଏମିତି। ପୂଜା ଲଗାନ୍ତି ଆଉ। ହାତ ଚାରିିକର ଲିଚୁ ହୋଳାନ୍ତି ଏମିତି ଆମର ପନ୍ଦର ଦିନ ସେଇ କାର୍ଯ୍ୟକ୍ରମଟା ରହେ ଘରେ ଆମର ଯେଉଁ ଡଙ୍ଗା ଦିଅନ୍ତି କାର୍ତ୍ତିକ ପୂର୍ଣ୍ଣିମା। ସେଇ କା। ପୂର୍ଣ୍ଣିମା ଯାଏ ଆମର ଏଇ ଲିଚୁ ସବୁ ଜୋଳୁଥିବ ସବୁ ଦିନ ଆଲୋକର ଚାଲିଥିବ ସେଇ ଦିନଠୁ ତ ଆରମ୍ଭ କରନ୍ତି ପନ୍ଦର ଦିନ ଲିଚୁ ଟାଙ୍ଗନ୍ତି। ଆଉା ଦେଇ ଦେଇକି ଫେରିଲା ଦିନମ। ସେଇ ରାତିଟା ଜାଳ। ତା ପରଦିନ ଖୋଲନ୍ତି ଆମର ଏମିତି ପନ୍ଦର ଦିନ କାର୍ଯ୍ୟକ୍ରମ ହୁଏ ଆଉ। ତମର? କେତେ ଦିନ।
ହଁ ଆମର ତ ସେମତି। ମୁଖ୍ୟତଃ ତ ଦୀପାବଳି ଥିବ ଯୋଉ ଦି ତିନି ଦିନ ଆଗରୁ ପିଣ୍ଡା ଦିଆଯାଏ ତାପରେ ଦୀପାବଳି ପରେ ଦୀପାବଳି ପରେ ଯେତେ ବାଟ ବା ସାରନ୍ତି କିନ୍ତୁ ଲିଚୁ ଟଙ୍ଗା ହେଇଥାଏ ସେମିତି ଆମର। କେତେ ଦିନ ଯାଆନି ସାତ ଆଠ ଦିନ ପରେ ଲିଚୁ ଖୋଲି ଦିଅନ୍ତି ସାତ ଆଠ ଦିନ ଲିଚୁ ଲଗାନ୍ତି ଲିଚୁ ଲଗେଇ ସାରିଲା ପରେ ତାପରେ ଏଠୁ। ଖୋଲି ଦିଅନ୍ତି ଆମର ଏମତି ପନ୍ଦର ପନ୍ଦର ଦିନ ଯାକେ ରଖିନଥିଲୁ ସାତ ଆଠ ଦିନ ପରେ ଖୋଲି ଦଉ ଆଉ ତାପରେ ତ ଜାଣିଥିବେ। ଦୀପାବଳି ପରେ ପରେ ପନ୍ଦର ଦିନ ଖଣ୍ଡେ ଯାଇନଥିବ ଆପଣ ଯେମିତି କହୁଛନ୍ତି ତାପରେ ତ କାର୍ତ୍ତିକ ପୂନେଇଁ ଆରି ତାପରେ ସେ ଯୋ କାର୍ତ୍ତିକ ପୂର୍ଣ୍ଣିମା ତ ଚାଲିଥିବ ଦୀପାବଳି ସରିଲା ପରେ କାର୍ତ୍ତିକ ପୂର୍ଣ୍ଣିମା ଏ ଏମତି ଆମର ବି ସେମତି ଦୀପାବଳି ପାଳନ ହୁଏ ଏପ। ଅଥାତ୍ତ କେତେ ପ୍ରକାର ଲାଇଟ ଲାଗିଲାଣି କେତେ ପ୍ରକାର ଲାଇଟ୍ ତ ଆସିଲାଣି ବଜାରକୁ ସମସ୍ତେ ଆଣିକି ଘର ଚାରି ଘର ସଜାନ୍ତି ବହୁତ ଭଲ ଲାଗେ କିନ୍ତୁ ଆଲୋକର ପର୍ବ ଯାହା କୁହନ୍ତି କିନ୍ତୁ ଚାରିପଟ ଦେଖିବେ ଅନ୍ଧକାର ନଥିବ ଆଲୁଅ ହେଇଥିବ ବହୁତ ଖୁସି ଲାଗେ ସମସ୍ତେ ଯେହେତୁ ଏକାଠି। ହେଇଯିବ ଘର ପରିବାର ସବୁ ଲୋକ ଏକାସଥିରେ ରୁହନ୍ତି ଦୀପ ଲଗାନ୍ତି ଆଉ ବହୁତ ପ୍ରକାର ଦେଖିବେ ମୁରୁଜ ବି ହୁଏ ଆମ ଗାଁରେ ତ ମୁରୁଜ କମ୍ପିଟିସନ ବି ହୁଏ ସମସ୍ତେ କିଏ କୋଉ ପ୍ରକାର ପକଉଛନ୍ତି ସମସ୍ତେ ଗାଁ ଗାଁ ବୁଲି ଘର ଘର ବୁଲିକି ବି ଦେଖନ୍ତି। ହଉ ଦିଦି ମୁଁ ଏବେ ଟିକେ ବ୍ୟସ୍ତ ଅଛି ଆପଣଙ୍କୁ ଆଉ ପରେ ଫୋନ କରିବି।
ହଉ ହଉ। ହଉ ରଖ।